କଣ କରୁଚରେ।
ଜୟ ଜଗନ୍ନାଥ ଭାଇ ଶୁଭ ସନ୍ଧ୍ୟା।
ଜୟ ଜଗନ୍ନାଥ ଶୁଭସନ୍ଧ୍ୟା।
କଣ କରୁଚନ୍ତି ଭାଇ।
ଗପ କରୁଚ।
ଆମେ ଏଠି ବର୍ଷା ହଉଚି ଯେ ବସିଚୁ ଆଉ କଣ କରିବୁ।
ବର୍ଷା ଆଜି ତମଆଡେ ହେଇଛି କି?
ହୁଁ ଆମ ଆଡେ ଆଜି ବର୍ଷା ପ୍ରବଳ।
କଣ କେମିତି ବର୍ଷା ହେଲା।
ବର୍ଷା କଣ ଏମିତି ବର୍ଷା ଦିନ ଆଉ ବର୍ଷା ଉଠେଇକି ବର୍ଷା ହେଲା ଆଉ କଣ କରିବା।
ଉଁ ହୁଁ ଛତା ନେଇନଥିଲ।
ନା ନା ବର୍ଷା ହବା ଆଗରୁ ଆମେ ଥିଲୁ ଆମର ଗାଁର ଗୋଟେ କଲେଜ। ସେ କଲେଜରେ ବସିଥିଲୁ ସେଇଠିକିନା।
ଉଁ ହୁଁ। ଆଉ ତମ ଗାଁରେ ସବୁ କଣ କଣ କଲେଯେ କଣ କଣ ସବୁ ଅଛି।
ଆମ ଗାଁରେ ଅଛି ଭାଲୁ ଖାଇ କଲେଜ। ଭାଲୁ ଖାଇ କଲେଜ ତା ନାଁ ଦିଆହେଇଛି। କଣ ପାଇଁ ନା ଆମର ଏଠି ଭାଲୁ ବାହାରେ ବୋଲି ଭାଲୁ ଖାଇ କଲେଜ ଦିଆହେଇଛି।
ପ୍ରହ ଆଉ ଯେତେ କୁକୁର ବାହାରୁଥିବେ ତ କୁକୁର ଖାଇ ଦେଇଥାନ୍ତ।
ହଁ ଦିଆହେଇଥାନ୍ତା।
ଉଁ ହୁଁ। ଆଉ କଣ ଖିଆପିଆ କରିଚନ୍ତି ସନ୍ଦା ବାବୁ।
ଜଣିଆ ବରା ଖାଇଥିଲୁ ଏଇନା।
ଉୁଁ ହୁଁ କୋଉଠି ଖାଇଲେ ଜଣିଆ ବରା।
ଏଇ କଲେଜରେ ବର୍ଷା ଛାଡିଲା ପରେ। ଆମର ସବୁ ଛୋଟ ଭାଇରା ବଇଥିଲେ ଯାଇକିନା ଚଣିବରା ଅଶୀ ଟଙ୍କାରେ ଆଣିକିନା ସବୁ ଛୋଟ ଭାଇ ମାନେ ମିଶିକି ଖାଇଲୁ ପୁରା ଏନଜୟ କଲୁ।
ହୁଁ ଟଣିବରା କେମିତି ପ୍ରସ୍ତୁତ ହୁଏ ଜାଣିଛନ୍ତି।
ନା ଭାଇ ଆପଣ ଯଦି ଜାଣିଛନ୍ତି ଜଣେଇଲେ ଟିକେ ଭଲ ହୁଅନ୍ତା। ଆମେ ଖାଇ ଦେଇଛୁ ସିନା ଆମେ ଜାଣିନୁ ଏ ବିଷୟରେ ଟିକେ।
ଟିକେ ଚୁନା ଟିକେ ଆଣିମେ ଟିକେ ବେସନ ଟିକେ ଆଣିମେ ଅଟା ଟିକେ ଆଣିମେ। ଉଁ ଆଉ ଅଁ ବୁଟ ଡାଲି ଟିକେ ଆଣିମେ। ଟିକେ ପାଣିରେ ଭେଦେଇଦେବେ। ତାକୁ ଟିକେ ମିଶେଇକି ଘାଣ୍ଟିବେ।
ହୁଁ।
ଗାଣ୍ଟି ସାରିକି ତାକୁ ତାପରେ କଡେଇରେ ତେଲ ପକେଇ ଗରମ କରି। ତାକୁ ଛାଣିମେ।
ଉଁ ହୁଁ।
ଆ ତମ ଗାଁ ରେ କୋଉ କୋଉ ମନ୍ଦିର ଅଛି। ଆଉ ସେଠି କଣ କଣ ହୁଏ ଟିକେ କୁହ।
ଆମ ଗାଁ ରେ ଜଗନ୍ନାଥ ମନ୍ଦିର ଅଛି। ଶ୍ରୀ ଜଗନ୍ନାଥ ମନ୍ଦି ର ଶିବ ମନ୍ଦିର ପାର୍ବତୀ ମନ୍ଦିର। ହନୁମାନ ମନ୍ଦିର ତାରିଣୀ ମନ୍ଦିର। ସନିନ ମନ୍ଦିର ମା ଚନ୍ଦ୍ରାଶୁଣୀ ମନ୍ଦିର। ଆମର ଉଁ ଜଗନ୍ନାଥ ମନ୍ଦିର ଅଛି। ଜଗନ୍ନାଥଙ୍କର ରଥଯାତ୍ରା ଏବେ ଆଉଛି ରଥଯାତ୍ରା ହବ।
ହ ହଁ।
ଆଉ ଶିବ ମନ୍ଦିର ତ ଅଛି ଆମର ବହୁତ୍ ପୁରୁଣା ମନ୍ଦିର।
ପୂର୍ବ ପୁରୁଷର ଯେଉଁ ମନ୍ଦିର କୁହନ୍ତି ସେହି ମନ୍ଦିର ଅଛି।
ଆଁ ହଁ ଆଉ କଣ ଅଛି?
ଆଉ ଆମ ଗାଁରେ କଲେଜେ ତ ଆପଣ କହିଲେ ଏବେ ଭାଲୁ ଖାଇ କଲେଜ ଅଛି ହାଇସ୍ ସ୍କୁଲ୍ ଅଛି ତପୋବନ ଉଚ୍ଚ ବିଦ୍ୟାଳୟ। କୁନିନ୍ଦା ବୋଲି କି। ହାଇ ସ୍କୁଲ ଅଛି ଆଉ ମାଇନର ସ୍କୁଲ ଅଛି ଅଙ୍ଗନୱାଡି ଅଛି। ଅଛି। ଆମ ଗାଁରେ ସବୁ କିଛି ସୁବିଧା ଅଛି ହେଲେ ଆମ ଗାଁ ଟିକେ ଦୁଃଖିତ କଣ ପାଇଁ କିି। ଆମ ଗାଁକୁ ଗାମେଣ୍ଟେ ତରଫରୁ ଯୋଉ ପାଣି ଆସେ ସପ୍ଲାଏ ପାଣି ସେ ପାଣି ଆସି ପାରୁନି। କାହିଁକି ନା ଆମ ଗାଁରେ ଜବର ଟାଙ୍କି ମାନେ ବଡ ଟାଙ୍କି ହଁ ହେଇକିନା ଠିଆ ହେଇଛି ଏଇଟା ଲେଖା ହେଇଛି ଜବର ଟାଙ୍କି କଲର ମରା ହେଇଛି କିନ୍ତୁ ପାଣି ନାହିଁ।
ଓଃ ହୋ ଏମିତି ଅସୁବିଧା ତାହଲେ।
ଅସୁବିଧା ନୁ ଭାଇ ଆମ ଗାଁରେ କଣ ହଉଛି କି ଆମ ଗାଁ ଲୋକ ଫାଷ୍ଟେ ଦେଖୁଛନ୍ତି ନିଜ ମାନେ ପେଟ ଯୋଉ କୁହନ୍ତିନି ନିଜ ପେଟଟାକୁ ଦେଖୁଛନ୍ତି କୁଆଡ଼େ କିଏ କଣ୍ଟ୍ରାକ୍ଟର ଆଇଲେ ଆଗେ ଖାଇ ଖୁଆ ଦେଉଛନ୍ତି। ପାଣି ସୁବିଧା କିଛି ହେଇପାରୁନି ହେଥିଲାଗି ଯିଏ କାମ କରିବା ଲୋକ ଆଉଛି ତାକୁ ଆଗେ କାମ କରିବା ଆଗରୁ ତାଠୁ ଆଗେ ପଇସା ଖାଇ ଦୋଉଛନ୍ତି ସେ ସେଇ ଡରରେ ସବୁ ଅଧା ଅଧା କାମ ଛାଡିକି ପଳଉଛନ୍ତି। ଏଇ ଭଳିଆ ପ୍ରୋବ୍ଲେମ ହୋଉଚି ଆମ ଆଖପଖ ଗାଁ ରେ ସବୁ ପାଣି ଆସିଲାନି ହେଲେ ଆମ ଗାଁକୁ ଆସିପାରୁନି। ଏଇଭଳିଆ ଟିକେ ଦୁଃଖିତ ଆମେ ଆଉ ଗାଁ ଯୋଉ ପାଣି ଆସିପାରୁନି ଆଉ।
ଆଉ ଆପଣଙ୍କ ଆଡେ ବର୍ଷା ହେଇନଥିଲା ଆଜି?
ନାଇଁ ଆମ ଆଡେ ତ ବର୍ଷା ହେଇନି ଜବର ଆଜି ଖରାକୁୁ ପୁରା ଗରମ୍। ବୋଧେ କାଲି କି ଆଜି ଭିତରେ ରାତି ଭିତରେ ବର୍ଷା ବୋଧେ ହବାର ସମ୍ଭାବନା ଅଛି ଆଉ।
ହୁଁ ହୁଁ। ଆପଣଙ୍କୁ କଣ ଭଲ ଲାଗେ ବର୍ଷା ହେଲେ ଭଲ ଲାଗେ ନା ଖରା ବେଶୀ ହେଲେ ଭଲ ଲାଗେ ନା ଶୀତ ଦିନ ଟା ଭଲ ଲାଗେ?
ମତେ ଶୀତ ଦିନ ଆଉ ଖରା ଦିନ। କାରଣ ଶୀତ ଦିନେ ଶୀତ ଅଧିକ ହବ ଆଉ ଘୋଡ଼େଇ ହେଇକି ଶୋଇବି ଖରା ଦିନେ ଅଧିକ ଗରମ ହେଲେ ଘରୁ ବାହାରିିବିନି।
ହୁଁ ହୁଁ ଆଉ ଶୀତରେ ଯୋଉ ବର୍ଷା ଦିନ ଟା କଣ ପାଇଁ ଆପଣ ଘୃଣା କରନ୍ତି?
ବର୍ଷା ଦିନ ଏଥିପାଇଁ ଘୃଣା କର ଯେ ଅପରିଷ୍କାର ହୁଏ ସେଥିପାଇଁ।
ତମକୁ ଭାଇ ଖରା ଦିନ ଶୀତ ଦିନ ଟା ଭଲ ଲାଗେ କିନ୍ତୁ ମତେ ଶୀତ ଦିନ ଖରା ଦିନ ଟା ଏତେ ଭଲ ଲାଗେନି ବିଶେଷ କରି ମତେ ବର୍ଷା ଦିନ ଭଲ ଲାଗେ ତାପରେ ଶୀତ ଦିନ ବିଶେଷ କରି ବର୍ଷା ଦିନ କାହିଁକି ଭଲ ଲାଗେ କାହିଁକିନା ବର୍ଷାରେ ବର୍ଷା ହୋଉଥିବ ଟିପି ଟିପି ପାଣି ପଡ଼ୁଥିବ ବାବା କହୁଥିବେ ସ୍କୁଲ୍ ଯାଅ କଲେଜ୍ ଯାଅ ଯାଇପାରୁନଥିବୁ। ଘରେ ବସିକି ମୋବାଇଲ୍ ଦେଖୁଥିବ ସେ ଯୋଉ ମଜା ଆନନ୍ଦ ଗରମ ଗରମ ପକୁଡ଼ି ଗରମ ଗରମ ପକୁଡ଼ିକୁ ଗରମ ଗରମ ବରାର ଯୋଉ ଆନନ୍ଦ ସ୍ୱାଦ
ଆଉ ଆପଣ ଆଜି କଣ ସନ୍ଧ୍ୟାରେ ଖାଇଥିଲେ?
ମୁଁ ସନ୍ଧ୍ୟାରେ ବର୍ତ୍ତମାନ ଚାଲାଡ଼ ଖାଇଥିଲି।
କଣ ତାଲାଡ଼?
ହୁଁ।
ହେଟା କଣ ଭାଇ ମୁଁ ଫାଷ୍ଟ ଟାଇମି ଶୁଣୁଚି ମୁଁ ତ କେବେ ଜାଣିନି ସେ ବିଷୟରେ।
ସାଲାଡ ମାନେ ଆମର କାକୁଡି ଉଁ ଟମାଟୋ, କଞ୍ଚା ଲଙ୍କା, ଗାଜର, ବିଟି ମୂଳା, ପିଆଜ, ରସୁଣ, ଅଦା। ଦହି, କ୍ଷୀର।
ହୁଁ ହୁଁ।
ତାକୁ ଲୁଣ ଫୁଣ ପକେଇ ତାକୁ ଘାଣ୍ଟି ଘୁଣ୍ଟାକି ଉଁ-କରିବ ହଁ ସେଟା ସାଲାଡ କହନ୍ତି। ଲେମ୍ବୁ ଇଛା ହେଲେ ପକେଇବ ନହେଲେ ନାଇଁ ଫିଙ୍ଗଦବ।
ହୁଁ ହୁଁ ଆପଣଙ୍କୁ କଣ ଭଲଲାଗେ ଖାଇବାକୁ ସାଲଟ?
ନାଇଁ ମତେ କେବଳ ଖାଇବାକୁ ସନ୍ତୁଳା ଭଲଲାଗେ?
ହୁଁ ହୁଁ ସନ୍ତୁଳା ତ ଭଲ ଖାଦ୍ୟ।
ଏଇ କଣ କହିବା?
ସନ୍ତୁଳା ହୋଉଚି ଗାଷ୍ଟି-ଗ୍ୟାଷ୍ଟ୍ରିକ୍ ହବନି।
ଫୁଣି ବର୍ତ୍ତମାନ ଆମ ଗାଁରେ ତାରିଣୀ ଠାକୁର ପୂଜା ହୋଉଚନ୍ତି ଯାହାକି ଏ ଆମର ନୂଆ ସାହି ମଣ୍ଡପ ପାଖରେ ଅବସ୍ଥିତ ଶ୍ରୀ ମାତାରିଣୀ ଅଛନ୍ତି ତା କୁ ଆସି ଦେହୁରୁ ସାହି ରଥିଆ ମଉସା ପୂଜା କରୁଛନ୍ତି।
ହୁଁ ହୁଁ।
ଯାହୋଉ ତମ ଗାଁରେ
ଆମ ଗାଁରେ ବି ଅଛି ଆଜ୍ଞା ତାରିଣୀ ମନ୍ଦିର ଅଛି, ଶିବ ମନ୍ଦିର, ସବୁ ତ ମନ୍ଦିର ଅଛି। ଆମ ଗାଁରେ ବି ଏବେ ପୂଜା ହୋଉଥୁବ ଆମେ ତ ବାହାର ଆଡେ ଅ ସେ କଲେଜ ଆଡେ ବସିିଥିଲୁ।
ଆଉ କଣ କଣ ସବୁ କୁହନ୍ତୁ ଆପଣଙ୍କ ବିଷୟରେ କୁଆଡେ କଣ ଚାକିରି କରଚନ୍ତି କୋଉଠି କଣ କରୁଚନ୍ତି କୁହ?
ସୁରାଟ ଆଉ ଆମର ସବୁ ସୁରାଟ ଆମେ ସୁରାଟରେ ଚାକିରି କରିଚୁ। ଏବେ ଆମେ ଏଇ ଯୋଉ ର-ହ ହ ରଜ ପାଇଁ ଆସଥିଲୁ ଛୁଟିରେ ରଜ ସଇଲା ପରେ ଶ୍ରୀ ଜଗନ୍ନାଥଙ୍କର ଆସୁଚି। ରଥଯାତ୍ରା ର ରଥ ଟିକେ ଦେଖିବୁ, ରଥ ଟିକେ ଟାଣିବୁ ଠାକୁରଙ୍କୁ।
ଓହ। ଆଉ ସମସ୍ତେ ଘରେ ସବୁ ଦେହପା ଭଲଅଛି?
ହଁ ସବୁ ଦେହପା ସମସ୍ତିଙ୍କର ଭଲଅଛି।
ଓ ହଁ।
ଆମେ ଟିକେ ଦୁଃଖିତ ଯେ ଆମ ହାତଟି ଟିକେ ଫ୍ରାକ୍ଚର ହେଇଥିବାରୁ।
ଓ ହଁ ଦୁଃଖିତ ହେବାର କଣ ଅଛି?
କଣ କରିବା କର୍ମକୁ ଆମେ ଯାଇଥାନ୍ତୁ ଦି ପଇସା କର୍ମ କରିଥିଲେ ଫଳ ମିଳିଥାନ୍ତା ପଇସା ଦିପଇସା କମେଇଥିଲେ ଘ ଘରକୁ ଦି-ପଠେଇଥାନ୍ତୁ ନିଜ ଖର୍ଚ୍ଚ ଉଠେଇଥାନ୍ତୁ ଯେ ସେତିକି ଆଉ ଏଇନାକା କରିହବ ଅବଶ୍ୟ ଟିକେ ଏଇନା ମାସେ ଖଣ୍ଡେ ଛୁଟିରେ ନେ-ରହିବାକୁ ପଇଲା ଆଉ।
ଉଁହୁଁ। ହ
ହୁଁ ଆଉ ଆପଣ କଣ ଏବେ ଜବ୍ କରୁଛନ୍ତି ନା ଗାଁରେ ବ-ମାନେ ବସିଛନ୍ତି?
ମୁଁ ଗାଁରେ ତ ବସିଚି ଇ ଯାହା ଟିକେ ତାସଫାଶ ଟିକେ ଖଳେ। ଇଏ ଉଁ-ଇଏ ଟିଏ କେବେ କରେ ଆଉ ଲୁ ବାଡି ଘର କାମ ଧନ୍ଧା ଗୋବର ଫୋବର ପକା ପକି ବିଲରେ ତଳି ମରାମରି ରୁଆ ରୁଇ ଇ ପାତି ମରାମରି ଇ ଇ ସବୁ କରେ ତମେ?
ମୁଁ ତ ଭାଇ ବାହାରେ ରହିଲେ ଆମେ କିଛି କିଛି କରୁନୁ ଆମ ବାବା ଯାହା କରନ୍ତି ବିଲ ବାଡି ଚାଷ ଆଉ ଆମ ବଡ ଭାଇ ଗାଁ ପାଖରେ ରୁହନ୍ତି। ସେ ଗାଁ ପାଖରେ ଜବ୍ କରୁଛନ୍ତି ସେ କେ ତଳେ କେମିତି ଆସିକି ବାବାଙ୍କୁ ଟିକେ ହେଲ୍ପ
ତମେ ତାହେଲେ ଫର୍ଚୁନର ଯ ଧରିକି ତମେ ସେଇ ନୁହ କି?
କଣ କହିଲ?
ଫର୍ଚୁନର ଭାଇ ଯିଏ ତମେ ସେଇ ନୁହ କି?
ପଞ୍ଚିଗର ଭାଇ।
ହଁ।
ହଁ ସେଇ ଆଉ।
ଓ ଆଉ କଣ କୁହ ବାହାଘର ସାଘର କେବେ ଅଛି?
ନାଇଁ ଏବେ ବାହା ହେବାର ଇଛା ନାହିଁ ବାହା ବଡ ଭାଇ ହେଇନାହାନ୍ତି ବଡ ଭାଇ ହେଲାଠୁ ଆମେ ହବୁ। ବଡ ଭାଇ ତ ତାଙ୍କ ପାଇଁ ଝିଅ ଦେଖୁଛନ୍ତି। ତାଙ୍କ ପାଇଁ ଯୋଉ ଦିଅ ଦେଖିସେନି ସିଏ କଣ କହିଲେ ଭାଇ ୱାନ୍ ସାଇଡ୍ ଲଭ୍ କଲେ ଭଲ ଟୁ ସାଇଡ ଲଭ୍ କଲେ ତାଙ୍କର କଣ ପଇସା ଲୁଟି ନଉଛନ୍ତି।
ହୁଁ। ହୁଁ ହୁଁ ଆଉ ସେ କଣ କରିବ?
ରୋଷେଇ ଭାଇ ଘରେ କଣ ହେଇଥିବ ଆମେ ଖାଇବା ଆମେ କଣ ଆଉ ରୋଷେଇ କରୁ ଆମେ ତ ଏଇ ଗାଁକୁ ଆସିଛୁ ସାଙ୍ଗସାଥି ମେଳରେ କେତେବେଳେ କେମିତି ଭୋଜି ଭାତ କରି ଖାଉ।
ଠିକ
ହୁଁ ହୁଁ।
ଭାଇ ଆପଣଙ୍କ ସହିତ କଥା ହେଇକି କି ଆପଣ ବିଶେଷ କିଛି ଜଣେଇଥିବାରୁ ଧନ୍ୟବାଦ।
ହୁଁ ଓହୋ।
ଥ୍ୟାଙ୍କୟୁ ଭାଇ।
ହଉ।